ଶୁଭ ସକାଳ।
ହଁ। ଶୁଭ ସକାଳ।
କଣ କରୁଚ?
ଏ ବସିଛି ଆଉ କୁହନ୍ତୁ। ନାଇଁ ଖାଇନୁ।
ରୋଷେଇ ହେଇସାରି
ରୋଷେଇ ସରିନି କି ଛେ ହବ ଆଉ ଉଁ। ଉପମା କରିଥିଲି ଟିକେ ତ ଖାଇବୁ ଆଉ।
ହୁଁ ହୁଁ ହୁଁ। ଆଉ କଣ ପିଲା। ପିଲାମାନେ।
ହ୍ୟାଲୋ।
ହଁ ହଁ ମୁଁ କହିଲି ପିଲା।
ଶୁବୁନି ଆପଣଙ୍କ ଭଏସ୍ ଟା।
ଏବେ ଶୁଭୁଛି।
ହଁ ହଁ କୁହନ୍ତୁ।
ମୁଁ କହିଲି ଆ ପିଲାମାନେ।
ପିଲା ମାନେ ମୋର ଗୋଟେ ପୁଅ ସ୍କୁଲ ଯାଇଚି।
ହୁଁ ହୁଁ ହୁଁ କୋଉ କ୍ଲାସରେ ପଢୁଛୁ?
ଫୋର୍ କ୍ଲାସ ରେ।
ଆଚ୍ଛା କୋଉଠି ଏଇ ଭୁବନେଶ୍ଵରରେ?
ହଁ ଭୁବନେଶ୍ୱରରେ।
ରହୁଛ ଭୁବନେଶ୍ୱରରେ ନା ଘର ଭୁବନେଶ୍ୱର ମାନେ
ନାଇଁ ନାଇଁ ଭଡା ଭୁବନେଶ୍ଵରରେ ରହୁଛୁ ଆଉ।
ହଁ ହଁ। ହଁ ମାନେ ହଁ ମୁଁ ସେଇଆ କହୁଛି ଗାଁ ଅଲଗା ଜାଗାରେ ଥିବ ଘର ନା ମାନେ ଗାଁଟା କୋଉଁଠି ଗାଁ ତମର?
ଆମର ନାୟଗଡ।
ଆଁ ହୁଁ ହୁଁ ହୁଁ। ଆଉ ଏଇ ଛୁଟିରେ ଯାଇଥିଲ ଆମର କେନ୍ଦ୍ରାପଡ଼ା।
କେନ୍ଦ୍ରାପଡ଼ା ଓହୋ।
କେନ୍ଦ୍ରାପଡ଼ା ମୁଁ ରହୁଛି ଭୁବନେଶ୍ୱରରେ।
ହଁ ହଁ।
କେନ୍ଦ୍ରାପଡ଼ାରେ ଘର ଆଉ ଗାଁ। ଆପଣଙ୍କର କଣ ବାପା ଘର ଶାଶୁଘର ସବୁ ନୟାଗଡ଼ ରେ?
ହଁ ବାପଘର ଶାଶୁ ଘର ଦିଟା ନୟାଗଡ଼ ଜିଲ୍ଲାରେ ଆଉ।
ହୁଁ ହୁଁ ଅଲଗା ଅଲଗା ଗାଁ ହେଇଥିବ ଆଉ ନା?
ହଁ ଅଲଗା ଅଲଗା ଗାଁ ଗୋଟେ ଜିଲ୍ଲା ଆଉ।
ହୁଁ ହୁଁ ଆମର ତ ସେଇଆ ଆଉ।
ମିା
ଶାଶୁଘର ବାପା ଘର ଅଲଗା ଅଲଗା ଗାଁ ଆ ଡିଷ୍ଟ୍ରିକ୍ ଜିଲ୍ଲା ଗୋଟେ ଆଉ। ହୁଁ। ଆଉ ଛୁଟିରେ ଯାଇଥିଲେ ନୟାଗଡ଼?
ହଁ ଯାଇଥିଲି ନୟାଗଡ଼ ବୁଲାବୁଲି କରିକି ଆସିଲି।
ହୁଁ। ହଁ ହଁ ହଁ ଆପଣ କଣ ସର୍ଭିସ୍ ସର୍ଭିସ୍ କରନ୍ତି ନା ନାଇଁ? ହାଉସ ୱାଇଫ। ହୁଁ ହୁଁ। ଗୃହିଣୀ ଆଉ ନା।
ହଁ ଗୃହିଣୀ।
ହୁଁ ହୁଁ ହୁଁ। ଆଉ ଆଉ କଣ ଆଉ ଏ ରଥଯାତ୍ରାରେ ଯାଉଛନ୍ତି ପୁରୀକୁ ନା ନାହିଁ?
ନାଇଁ ପୁରୀ ମୁଁ ଯାଇନି ତ କେବେ ରଥଯାତ୍ରାରେ।
ହୁଁ ହୁଁ।
ଦେଖିବା ଏ ବର୍ଷ ଠାକୁରଙ୍କ ଡୋରି ଲାଗିଲେ ଯିବା ଆଉ।
ରଥଯାତ୍ରରେ ବହୁତ ଭିଡ ବି ଥାଏ।
ହଁ।
ହଁ ଛୁଆକୁ ନେଇକି ଯିବା ବି ହୁଁ ଛୁଆକୁ ନେଇକି ଯିବା ବି କଷ୍ଟ।
କଣ କହିଲେ?
ମୁଁ କହିଲ ଛୁଆକୁ ନେଇକି ଯିବା ବି କଷ୍ଟ ନା ଭିଡରେ।
ହଁ ଛୁଆ ପିଲାଙ୍କୁ ନେଇକି ଯିବା ବହୁତ କଷ୍ଟ ନୁହଁ ପୁରୀରେ ରଥଯାତ୍ରା ପ୍ରବଳ ଭିଡ।
ଉ ପ୍ରବଳ ଭିଡ ଆଉ ବାହା କେତେ ବା ସବୁଆଡୁ ଲୋକ ଆସନ୍ତି ଏମିତି ଏତିକି ବାହାରୁ ବି ଆସନ୍ତି ଆଉ ଦେଶ ବାହାରୁ ଆଉ। ଆଉ ନା ନା ମୁଁ ଏମିତି ଖାଲି ଟାଇମରେ ଯାଏ। ଉଁ ଯାଇଛି କେତେଥର କିନ୍ତୁ ରଥଯାତ୍ରାରେ ଯାଇନି କେବେ।
ଆଉ ଖାଇବା ପିଇବା ସରିଲାଣି?
ନା ନା ସରିନି ହବ ଆଉ ରୋଷେଇ ହେଇଯାଇଛି ହବ ଆଉ। ଆଉ। ଆଉ କଣ ଆଉ ଇଏ କଣ ଭଲ ରୋଷେଇ କରନ୍ତି ଆପଣ?
ମୋ ସେମିତି ନାହିଁ ଆଇଁଷ ଉପରେ ମାଛ, ମାଂସ, ଅଣ୍ଡା।
ସବୁ କର।
ସେ ହଁ।
ଓ ହୋ
ସେଇଗୁଡା ବେଶୀ ହୁଏ ଆମ ଘରେ।
ହଁ, ହଁ, ହଁ ବାର ଦେଖିକି ଆଉ ନା
ହଁ ବାର ଦେଖିକି ବୁଧବାର, ଶୁକ୍ରବାର, ରବିବାର। ମଙ୍ଗଳବାରେ ବି ଖାଉଚୁ।
ଆଛା ବହୁତ ଲୋକ ମଙ୍ଗଳବାରେ ଖାଆନ୍ତି ନି ନା
ହଁ, ବହୁତ୍ ଲୋକ ଖାଆନ୍ତିନି ଯିଏ ବାରୁଛି।
ହଁ, ଯିଏ ଯାହା ଦଉଛନ୍ତି ଯିଏ ବାରିଲେ ଆଉ
ହଁ।
ଏଇଠି ଭୁବନେଶ୍ୱରରେ ଆପଣଙ୍କ ପୁଅ, ଆପଣ ଆଉ, ଆପଣଙ୍କ ସ୍ୱାମୀ ନା
ହଁ, ହଁ।
ଆଉ ଗାଁରେ କିଏ କିଏ ଅଛନ୍ତି?
ଆଉ କଣ କରୁଛନ୍ତି?
ହଁ ମୁଁତ ଏଇଠି ଅଛି ବସିଛି ଆଉ ଆପଣଙ୍କ ଗାଁରେ କିଏ କିଏ ଅଛନ୍ତି ବାପ ବାପ ଘର ଗାଁରେ ଶାଶୁଘର ଗାଁରେ କିଏ କିଏ ଅଛନ୍ତି?
ବାପ ଘର ଗାଁରେ ବାପା ନାହାନ୍ତି ବୋଉ, ଭାଇ, ଭଉଣୀ ଅଛନ୍ତି ଆଉ ଶାଶୁ ଘର ଗାଁରେ ଶାଶୁ ଶାଶୁ, ଶଶୁର, ଦେଢଶୁର, ଯା
ଆଛା ଆଛା ହୁଁ, ହୁଁ, ହୁଁ। ଏମିତି ଛୁଟିରେ ଯାଉଥିବେ ବାପ ବାପା ଘରକୁ ବି ଶାଶୁ ଘରକୁ ବି ମେନ୍ ମେନ୍ ଭୋରୁ ଉଠିଥାଏ ନା ପୂଜା ହୁଁ, ହୁଁ, ହୁଁ। ଓହୋ ଆଉ ରଜ କେମିତି କଣ କରିଲେ ଗାଁ ରେ?
ହଁ ରଜ ବହୁତ ଭଲ କଟିଲା ଆମର ସିଆଡୁ ସବୁ ମନ୍ଦିର ଅଛି ରାମ ମନ୍ଦିର ନୟାଗଡରେ। ଆଉ ବୈଷ୍ଣବୀ ଦେବୀ ନୂଆ ହେଇଛି ଚାରିଆଡେ ଯାଇ ବୁଲାବୁଲି କରିକି ଆସଥିଲୁ ଆଉ।
ସେଠି ତ ବହୁତ ବୁଲିବା ଜାଗା
ହଁ, ନୟାଗଡରେ ବହୁତ ଜାଗା ଅଛି ବୁଲିବାକୁ।
ହୁଁ, ହୁଁ ନୟାଗଡ଼ରେ ଆମରବି ଅଛନ୍ତି ରିଲେଟିଭ ନୟାଗଡ଼ରେ। ହଉ କେବେ ଯିବେ ବୁଲିକି ଆସିବେ ହଁ ମୁଁ ଯାଉଥିଲି ଆଗରୁ ଆଗରୁ ବହୁତ ଯାଏ ଛୋଟ୍ ପିଲାମାନେ ଛୋଟ ଛୋଟ ଥିଲେନା ଆଉ ଛୁଟିରେ ବର୍ଷ ବର୍ଷରେ ଦିଥର ଖଣ୍ଡେ ପଳେଇ ଯାଉଥିଲି ଆ ନୟାଗଡ଼ ସେ ଆମ ନଣନ୍ଦ ବାହାହୋଇଛନ୍ତି। ତ ସେଇ ହିସାବରେ ପଳେଇ ଯାଉଥିଲି। ଏବେ ଆଉ ପିଲା ବଡ ହେବାକୁ ପାଠ ବଡ ହେବାକୁ ଆଉ କଣ ଯାଇହଉଚି?
ହଁ ପିଲାମାନେ ବଡ ହେଇଗଲେ ଆଉ ଯାଇ ହବକି?
ଆଉ କଣ କଣ
ଆଉ କଣ ରୋଷେଇ କରିବେ କଣ?
ରୋଷେଇତ ଏବେ ହେଇଛି, ରୁଟି ଭଜା ସିମେଇଖିରି ହେଇଛି। ଆଉ ଦିପହର ପାଇଁ ହବ ଭାତ, ଡାଲମା, ଭଜା ଫଜା ହବ। କଣ ହବ ଆଉ? ଆଜି ଆଉ କିଛି ସିମେଇ ଖିରି ଟା ଏଇ ସିମେଇକୁ ଭାଜିକି ଟିକେ ହାଲକା ଘିଅ ଦେଇକି ଭାଜିିକି ଆଉ ତାପରେ ସେଥିରେ ସେ କ୍ଷୀର ଦେଇକି କରେ ମୁଁ ଆଉ କଣ କ୍ଷୀର ଦେଇକି ସେ ସିଝିଗଲା ପରେ ତାପରେ ସେଥିରେ ମିଲ୍କ ମେଡ଼୍ ପକାଏ, ଟିକେ ଖୁଆ ପକାଏ ଏ ଯେଉଁ ଆ କାଜୁ କିସମିସ୍ ଯାହା ଯେମିତି ପକାଏ। ପକେଇକି ଗୁଜୁରାତି ଗୁଣ୍ଡ ଟିକେ ଆଉ ଚିନି ଏମିତି ସବୁ ଦେଇକି କରେ ଆଉ, ଆପଣ କେମିତି କରନ୍ତି ସିମେଇ କ୍ଷୀରି?
ହଁ ମୁଁ ବି ସେମିତି କରେ ସିମେଇ ଟାକୁ ଭାଜିକି ତାପରେ କ୍ଷୀର ପକାଏ। କାଜୁ ଫାଜୁ ଯାହା ପକେଇ ପାରିବେ।
ହଁ ଯାହା ପକେଇପାରିବେ। ତମ ଇଛା ଯେମିତି। ହଁ ହଁ ଆପଣ ପତଳା ସିମେଇ ରେ କରନ୍ତି ନା ମୋଟା ସିମେଇରେ କରନ୍ତି? ଦିଇଟା ଯାଙ୍କରେ। ହଁ ହଁ ହଁ ଆଉ ବିରିୟାନୀ କରନ୍ତି ଆପଣ? ହଁ, କଣ କହିଲେ? ଆପଣ ବିରିୟାନୀ କରନ୍ତି?
ନା ନା ବିରିୟାନୀ ମୁଁ କେତେବେଳେ କରିନି, କିଣିିକି ଆଣିକି ଖାଇଦେଉଛୁ।
ହଁ ସେଥିରେ ବହୁତ ବି କରିବା ପାଇଁ ମାନେ କମ ଲୋକକୁ ବହୁତ ଝିଂଝଟ, ହଁ ସେଇଆ। ଓ ଆଉ ଆପଣ ତାହେଲେ ନ ମାନେ ଆଇଁଷ ଭଲ କରନ୍ତି ନା?
ହଁ ଆଇଁଷଟା ପ୍ରାୟ ଟାଇମ ହୁଏ।
ହୁଁ ହୁଁ ହୁଁ ମାନେ ଯଦି ବାର ଥିବ ଆଉ ମାନେ ଦିନରେ କରିଲେ ରାତି ଯାଏଁ ହେଲେବି ଚଳି ଯାଉଥିବ ଆଉ ନା?
ହଁ ରାତି ଅଣ୍ଟରେ ହେଇଯାଉଛି ନା ରାତିରେ ଆଉ ଆସିବ ବି ଆଇଁଷ କଣ ଅଲଗା।
ସବୁ ଅଲଗା ଆସେ ତାହ
ସୋ ସରିଗଲା
ହଁ ହଁ ହଁ ପୁଅ ଆଇଁଷ ଖାଇବାକୁ ଭଲ ପାଏ?
ହଁ ପୁଅ ଖାଏ ଯେ ଚିଙ୍ଗୁଡି ଖାଏନି ଆଉ ବାକି ଚିକ୍ କେନ୍ ମଟନ୍
ସବୁ ଖାଏ।
ହଁ ମାଛ ନା ଚିଙ୍ଗୁଡି କଙ୍କ ଙ୍କଡ଼ା ଏଗୁଡା ଖାଏନି ସେ।
ହଁ ଏ କଙ୍କଡ଼ା ତ ଆମେ ବି ଖାଉନି। ଆଉ ମୋ ପିଲାଙ୍କୁ କିନ୍ତୁ ଚିଙ୍ଗୁଡ଼ି ପସନ୍ଦ ବହୁତ। ଆପଣଙ୍କ ପୁଅ ଝିଅ ଙ୍କୁ କଣ? ଆ ମୋର ଦିଟା ପୁଅ, ଦିଟା ପୁଅ ହଁ ପୁଅ ବଡ଼ବଡ ଅଛନ୍ତି ଆଉ। ସବୁ ସ୍କୁଲ ଯାଇଚନ୍ତି ଆଉ। ହଁ ସେ ବଡ ତ କଲେଜରେ ପଢ଼ୁଚି ବି ଟେକ୍ କରୁଚି ତାର ଏବେ ତ ଛୁଟି ଅଛି ତାର ଯାଇଁ ଅଗଷ୍ଟ ରେ ଖୋଲିବ। ଆଉ ବାକି ଏଇ ସାନର ସ୍କୁଲ ଚାଲିଚି ଆଉ।
ହଁ।
ହଁ। ଟା ଅଷ୍ଟମରେ ପଢ଼ୁଛି। ହଁ ହଁ ଅଷ୍ଟମରେ ପଢୁ
ଆଚ୍ଛା ଆଉ କଁ ରୋଷେଇ କରିବାକୁ ଭଲ ଲାଗେ କଣ?
ରୋଷେଇ ତ ମୁଁ ସବୁ କରେ ମୁଁ ସାଧା ବି କରେ ମୁଁ ଆଇଁଷ ବି କରେ। ଆଉ ଆମର ବିରିୟାଣୀ ର ଟିକେ ସ୍ପେଶାଲ ଚିକେନ୍ ଫିକେନ୍ ତ ଯାହା ଯେମିତି ତ ପ୍ରାୟ ଟାଇମ୍ ହୁଏ କିନ୍ତୁ ବିରିୟାନୀ ସ୍ପେସିଆଲି ମୋ ପିଲାମାନଙ୍କୁ ଭଲ ଲାଗେ ବିରିୟାନୀ ଖାଇବାକୁ। ମୁଁ ବେଳେବେଳେ ଟିକେ କରିଦିଏ ବେଶୀ କରି ଯେମିତି ରା ଦିନରେ ବି ଖାଆନ୍ତି ରାତିରେ ବି ଖାଆନ୍ତି। ଏମତିଆ। ପିଠାପଣା ମୋତେ ଖାଇବାକୁ ଭଲ ଲାଗେ କିନ୍ତୁ ମୋତେ କରିବା ଆସେନି ପିଠ। ଚକୁଡ଼ି କରିଦିଏ। ଚକୁଡିଟା ଟା ଇଟିଲି୍ ଚକୁଡି ସେ ସବୁ କରିଦିଏ। ଏଇ ଯୋଉ ପୋଡ ପିଠା କି ମଣ୍ଡା ପିଠାସେସବୁ ମୋତେ ଜନ୍ତାଜନ୍ତୀ ଆସେନି। ବାାଇ ଗଲେ ଗାଁ ଗାଁ ଗ ମା କରିଦିଅନ୍ତି ମୋ ଆଈ ମୋତେ କରିକି ଖୁଆଉଥିଲେ ବହୁତ୍ ମୁଁ ମୋ ଆଈଙ୍କ ପାଖରେ ରହୁଥିଲି ତ। ମୋ ଆଈ ମୋତେ ସେସବୁ କରିକି ଦିଅନ୍ତି ବେଶୀ ଏବେ ମା ପାଖକୁ ଆସିଲେ ମାଆ କରିକି ଦିଅନ୍ତି। ଏବେ ବି କରିଥିଲେ ଯାଇଥିଲି ଯେତେବେଳେ। ଆଉ ବାକି ଇଡ୍ଲି କି ଯୋଉ ଚକୁଡି ସେ କଣ ଆମ ଉଁ ବାଟିକି କରିଦବା। ଆ ସେଇଟା ହେଇଯାଉଛି। ଏଇ ସବୁ ଜବନ ରଖ କଥାଁ ଆଉ ଦି ଚାରି ମିନିଟ୍ ଟିକେ ରହିଯାଆନ୍ତୁ। ହଉ ହଉ ରଖିଦିଅନ୍ତୁ ହଉ।